କଣ ବେ କଣ କରୁଛୁ?
ହଁ କଣ କହିଲୁ?
କଣ କରୁଛୁ? ତୁ ଏତିକି ସ୍ଲୋ ପାଟରେ କଥା ହଉନା ବେ।
ହୁଁ।
ଶୁଭୁନି କିି?
ବହୁତ ସ୍ଲୋ ଶୁଭୁଚି ବା।
ହ୍ୟାଲୋ।
ହଁ ହଁ ହଁ।
ହୁଁ ହୁଁ।
ଆଉ କଣ କରୁଛୁ? ହଁ ଏଇ ଗାଧେଇକି ଆସି ବସଛି।
ମୁଁ ବି ସେଇ ଗାଧେଇକି ଆସିକି ବସି
କାଇହିଁ ଏତେ ସକାଳୁ କାହା ପାଇଁ ଗାଧଉଛିୁ ଏତେ ସକାଳୁ
ଆରେ ନାଇଁ। ଗାଧେଇ ପଡ଼ିଲି।
ଆଛା ତମେ ତାହେଲେ କଣ କରୁଛ?
ଏଇ ବସିଥିଲି ଆଉ, ଖାଇସାରିଲୁଣି?
ହଁ ଖାଇସାରିଲିଣି, ତୁ କଣ ଖାଇଛୁ?
ମୁଁ ଏଇ ସୋଲା ଖାଇଥିଲି।
ହୁଁ ଆଉ। ମୁଁ କିଛି ଖାଇନି ବେ ଏବେଠୁ ଖାଇବି, ରାତି ଫେରେ ଦଶଟା ବେଳକୁ ପୁଣି ମତେ ଭୋକ କରିବ।
ହୁଁ ହୁଁ।
ହଁ। ଆଉ।
ଆଉ କଣ କିଛି ନା ଏବେ ପୁଣି ହଁ ଭଲ। ତୋର।
ହଁ ମୋର ଭଲ ଆବେ ଟି ସି ଏସ ପାଇଁ ଆପ୍ଲାଏ କଲୁ?
କରିନି ତୁ କଲୁଣି?
ନା ବେ ମୁଁ କରିନି ଜୁଲାଇ ବାଇଶ ଯାଇ ଅଛି ହେଲା, ମୁଁ ନେଟ୍ ପ୍ରୋବେଲମ୍ ହଉଛି ମୁଁ ରିଚାର୍ଜ ଏ ଯାଏ କରିନି ହର୍ଟସ୍ପଟ୍ ରେ କଥା ହଉଛି ମୁଁ କହଲି ମନେ ପକେଇକି ଯେମିତି ହେଲେ, ଜଲ୍ଦି କରିବି ଗୋଟେ ପାଖାପାଖି ସେଣ୍ଟର ଆସିବ। ତୁ ଆପ୍ଲାଏ କରିଦେ ହେଲା, ସାର୍ ତ ଲିଙ୍କ୍ ପଠେଇଛନ୍ତି ଗ୍ରୁପ ରେ ପା
ହଁ ହଁ। ଆପ୍ଲାଏ କରିଦେବି। ଆର ଥରକ କରିଥିଲି ମ ଯାଇକି ସେ ବାଲେଶ୍ଵର ଆଡେ ପଡିଥିଲା।
ଲେଟ ରେ ବା ମୁଁ ବି ପକେଇଥିଲି, ମୋର କେବେ କୋଉଥିରେ ଆସିଲା କହିଲୁ।
ତୋର ଢେଙ୍କାନାଳ, ହଁ ମୁଁ ତତେ ମେସେଜ କରିଥିଲି ପା
ହଁ ବା ଢେଙ୍କାନାଳ ପୁରା ପକେଇ ସାତ ଟା କି ନଅ ଟା କି ଦଶ ଟା ବେଳେ, ମାନେ ଫାଷ୍ଟ ସିଟିଂ ରେ ପକେଇଥାନ୍ତୁ ପକେଇ ସନ୍ଧ୍ୟା ବେଳଟାରେ।
ଆମର ବି ସେଇଆ।
ହଉ ଗୋଟେ ଗୋଟେ ମାନେ ଦେଖ ପ୍ରାୟ ପିଲା ବି ଯାଇନଥିବେ ହଁ ବା। ପ୍ରାୟ ପିଲା ତ ଯାଇ ନଥିବ ସେମତି ଟାଇମ ସେ ଯଉ ପକେଇଥିବେ। ହଁ।
ସେଟା ଯିବି ଯିବିନି ସାଙ୍ଗ ପାଇଲିନି, ଲାଷ୍ଟରେ ପୁଣି କେତେ କଷ୍ଟରେ ଗଲି।
ଗଲୁ ମାନେ କଣ ତୁ ଜାଣିଥୁବୁ କୋ ଶ୍ଚିନ ପାଟର୍ଣ୍ଣ କଣ କେମତି ପଚାରୁଥିବେ?
ସେଇରା ତ ସ ପଢିଥିଲା ସେଇ ଆକ୍ଟୀଭିଟି ଗୋଟେ ରିଜିଓନିଂ ଆଉ ହେଲା ହୋଉଚି ପ୍ରୋଗ୍ରାମିଂ ପଡିଥିଲା।
ସେ ପ୍ରୋଗ୍ରାମିଂ ତ ମୋ ଜୀବନ ଖାଇଦବ ଆଉ।
ଦିଇଟା ଫୁଣି ପ୍ରୋଗ୍ରାମ ଦେଇଥିଲେ ସେ ଦିଇଟାକୁ କରିବ।
ପ୍ରୋଗ୍ରାମ ମାନେ କଣ କେମିତି ହେଇଥିଲା ଟିକେ କହିଲୁ।
ଏମିତି କୋଶ୍ଚିନ ଭଳିଆ ଦେଇଥିଲା। କୋଶ୍ଚିନ ଭଳିଅ ଦେଇଥିଲା ତାକୁ ପ୍ରୋଗ୍ରାମରେ ଲେଖିବୁ। ଏମିତି ଫ୍ୟାକଟର ନମ୍ବର
ମାନେ ଯେମିତି ମାନେ ଯେମିତି ଆମେ ପ୍ରାକ୍ଟିକାଲ କରନ୍ତି ଦେଇଥିବ ଆ ଗୋଟେ କୋଶ୍ଚିନ ଦେଇଥିବ ତାକୁ ପ୍ରୋଗ୍ରାମ କୋଡିଙ୍ଗରେ ଲଖିବୁ। ସେଇ ତ ମୋ ଜୀବନ ନେଇଯିବ ଆଉ ସେଇ ହିଁ ମୋ ଜୀବନ ନେଇଯିବ। କାଇଁ କେଜାଣି ବେଳରୁ ମୁଁ ସେ କୋଡିଙ୍କୁ ଡରୁଚି ଉଁହୁଁ। ଏ ଲୋକଗୁଡାଙ୍କୁ ଧରିକି ବାଡେଇମି। ଆଉ ଗୋଟେ ବେଳରୁ ଗୋଟେ ଡର ପୁରେଇଦେବେ। ସେ କିଛି କରିପାରିବୁନି। କୋଡିଙ୍ଗ ଏମିତି ସେମିତି ଭାରି କଷ୍ଟ କେତେ କଣ ମନେ ରଖିବାକୁ ପଡିବ। ତୋର ଲାପଟପ୍ ଅଛି ପା?
ହୁଁ।
ଉଁ ହୁଁ। ଭଲ କୋଉଠି ୱାର୍କ ଫ୍ରମ ହୋମ କୋଉଠୁ ଖୋଜନ୍ତି ନା?
ହୁଁ।
କେହି ଗୋଟେ ତ ଦଉନାହାନ୍ତି ଆଉ। ଆଉ ତୁ ଖାଇଚୁ କଣ?
ଖାଇଥିଲି ପା ସୋଲା।
ତୁ ଆପ୍ଲାଏ ପରେ କେବେ କରିବୁ ଟି ସି ଏସ ପାଇଁ?
କରିବି ଆଜି ପୁଣି ତ ଆମର ଯୋଉ ଏମ୍ ସି ଏ ପାଇଁ ଆପ୍ଲାଏ ଅଛି କାଲିଠୁ ଷ୍ଟାର୍ଟ ହେଲାଣି। କରିନି କୋଉ ଆଡେ କଣ କରିବା ହଁ।
ହେଡା ତ ଅନଲାଇନରେ ଯାଇ କରିବୁ ଜନସେବା କେନ୍ଦ୍ରରେ। ତୁ ଗୋଟେ କାମ ଟି ସି ଏସ ଟାତ ନିଜେ ଆପ୍ଲାଏ କରିଦେ ନା ଆଜି ନହେଲେ କାଲି କର ମୁଁ କଲେ ବି କହିବି। ଲୋକେସନ୍ ଆଗେ କୋଉଟା ଦବୁ କହିଲୁ ଆଗେ ଯାଜପୁର ଦବୁ ହେଲା ତା ତାପରେ ଦବୁ କଟକ ତାପରେ ଭୁବନେଶ୍ଵର ବାଲେଶ୍ଵର ବେ ଢେଙ୍କାନାଳ ଦବୁ ଆଗେ ଦବୁ ଯାଜପୁର କଟକ ଭୁବନେଶ୍ଵର ତାପରେ ତୁ ବାଲେଶ୍ଵର ହଉ ନା ଢେଙ୍କାନାଳ ଦବୁ ପାଞ୍ଚଟା ଦବୁ।
ପାଞ୍ଚଟା ପଡିବ କି ଏଥରେ ଗଲେ ତିନଟା ଜ
ଆଉ ସେ ଯେତେଟା ଅପସନ୍ ଦଉଚି ଦଉ କିନ୍ତୁ ଆଗ ଯାଜପୁର କଟକ କଟକ ଯାଜପୁର କଟକ ଏଟା ବାର ଭଦ୍ରକ ପାଖ ହବ ନା ଭୁ ଭୁବନେଶ୍ଵର ପାଖ ହବ?
ଭଦ୍ରକ।
ତ ଭଦ୍ରକ ଦେଇଦବୁ। ଭୁବନେଶ୍ୱର ହୁଁ। ଆଉ କଣ ଦେହ ପା ଭଲ ନା ଏବେ?
ହୁଁ ଭଲ।
ହଁ। ଆଉ ଘରେ ସବୁ କଣ କରୁଛନ୍ତି?
ବଡ ଭଉଣୀଟି ଗାଧୋଇ ପାଧେଇକି ଫୋନ୍ ରେ କଥା ହଉଛି।
କହିଲି ବଡ ଭଉଣୀ ସକାଳୁ ଉଠିକି ଗାଧୋଇ ପାଧେଇ ଗାଧୋଇ ପଧେଇ ସାରିଲାଣି ସାନ ଭଉଣ ସବୁ ଶୋଇଛନ୍ତି।
କାଇହିଁ କୋଉ ଖୁସିରେ?
କିଛି ନାହିଁ ଏମିତି ଇଚ୍ଛା ହେଲା।
ହଁ ହଁ ଆଛା। ମୁଁ ସବୁଦିନ୍ ସକାଳୁ ଇଁ ଗାଧେଇ ପଡ଼େ ମୁଁ ସ ମୁଁ ସ୍ ସବୁଦିନ ସ ସକାଳୁ ଗାଧେଇ ପଡ଼େ। ଏବେ ସବୁଦିନ ସକାଳୁ ମାନେ ସାତଟା ସାଢେ଼ ଆଠଟା ଆଠଟା ସାତ୍ ତୁ ସାଢେ଼ ସତଟାରେ ଗାଧାଏ ଆଜି କଣ ନିଦ ଭାଙ୍ଗିଲା ମାନେ ସକାଳ ଉଠି ମାନେ ମତେ ଟାଏଲେଟ ଲାଗେ ହେଲା। ମାନେ ଗୋଟେ ଅଭ୍ୟାସ ରହିଯାଇଛି ମୋର ତ ଏକାଥରେ ପଳାଏ ଗାଧେଇକି ପଳେଇ ଆସ୍ ସେ ଆଉ।
ହୁଁ। ଆଜି ଛଅଟାରୁ ଗାଧେଇ ପଡ଼ିଛନ୍ତି ମୁଁ।
ମୁଁ ତ କେତେବେଳେ ଏଗାରଟା ବାରଟା ଗୋଟେ ଏମିତି ସୋଦନ୍ତୀ ମୋତେ।
ଆଉ ନା ମୁଁ ଆଜି ସକାଳୁ ସ ସାଢ଼େ ଆଠଟା ରୁ କି ଆଠଟା ପରେ ହେଇଗଲା ୱାନ୍ଥ ଲେଟ୍ ହେଇଗଲା ମାନେ ପୁରା ଲେଟ୍ କରିବ ଏକାଥରେ ଗୋଟେ ଦିଟା ତିନିଟାରେ ଗାଧେଇବି। ତବସି ବସି ଅଳସ୍ୱାଆମି ମାନେ ଅଳସ୍ୱାମୀ ବସି ବସି ବସି ୟୁଆଜେ ଯିବି ଯେ ଗୋଟେ ଦିଟା ତିନିଟା ଗାଧେଇନି ପରେ କହିବେ ଏଇ ଖାଇ ପିବି ପାଣ ମାନେ ଯିମିତି ଖାଇକି ଗାଧାଆନ୍ତି ଇଏ ଯିବ ଖାଇ ପିଇକି ଜାଇକି ଗାଧେଇବ।
ହଁ।
ହୁଁ। ତୁ ଷ୍ଟାପଲାଏ କର ପଢାପଢି କର ଟିକେ ମୁଁ ସବୁ ପଢିଦେବି ଓଡିଙ୍ଗ ଟା ମୋ ଡର ଲାଗୁଛି।
ଆରେ ଭାବେ ନା ସେମିତି ଯଦି ଭାବିବୁ କେମିତି ଆରମ ଏ ପଢ଼ିକି ଯିବୁ କରିବୁ କନଫିଡେନ୍ସରେ।
ହଁ। ହଁ ଦେଖିବା କଣ ହଉଛି। ହାଉ। ହାଉ କଣ ତୋ ଦେହ ଭଲ ନା?
ହଁ ଭଲ।
ହାଉ ବୁଲାବୁଲି କଣ କରିସ୍ ତମ ସେଇଟି ବୁଲାବୁଲି ଜାଗା କଣ ଅଛି ପାଖାପାଖି ତମ ଘର ପାଖରେ?
ଆଉ ଘର ପାଖରେ ଏଇଠି ଗୋଟେ ପାର୍କଟେ ଅଛି। ଆଉ ପାଖା ପାଖି ଏମିତି ଟିକେ ମାନେ ଏମିତି ଗାଡିରେ ଯିବାକୁ ପଡିବ ଚାଲି ଚାଲି କହିଲେ ଯଦି ଯୋଉ ପାର୍କ ଗୋଟେ ପାଖରେ ଅଛି।
ହଁ ହଁ। ପାର୍କ ମାନେ ଆଚ୍ଛା ସେଇ ପାଖରେ ଅଶୋକ ଜୋର ତମ ଘର ଠାରୁ କେତେ ଦୂର ହବ?
ଅଳ୍ପ ବାଟ ଆଉ ସହଜ ଏଟା ହଉଛି ଡବୁରୀ ପାଖାପାଖି ଆମର ଘର ଡବୁରୀରୁ ଆହୁରି ଟିକେ ଆଗକୁ
ମାନେ କେତେ କିଲୋମିଟର ହବ?
ସେ କିଲୋମିଟର ମତେ ଆସି ଜାଣିନି ମୁଁ।
ସେଗୁଡ଼ାକ ବାଲୁ ଯେତିକି ରଖିଲେ ତାର ଡର ତମ ମାନେ ତୁ ଅଛୁ ତମ ଘର ପାଖରେ ଠିଆ ହେଇଛୁ ଗୋଟେ ଲୋକଟେ ଆସିବ ପଚାରିବ ସେ ଡୁବୁରୁ କୁ ରାସ୍ତା କେତେ କିଲୋଟର ଇଏ ଏଇଠି ଆଗକୁ ବି ଯିବୁ କଣ କହିବି ପୁଣି?
ପ୍ରାୟ ପଚାରନ୍ତି ମୁଁ ଜାଣି
ମୁଁ କନ କରିବି ମୋ ଟିସିସ ମୁଁ ଚାହୁଁଛି ତୋ ଟିସିସ ଟା ହେଇଯାଉ। ତୋର ଭଲ ଷ୍ଟାଣ୍ଡାଡ ଅଛି। ହେ
କାଇଁ ତୋ ତୁଣ୍ଡ ସୁତୁଣ୍ଡ ହୁଅନ୍ତା ହେଲେ ମୋର।
ହବ ହବ ବ୍ୟସ୍ତ ହନା କାହିଁକି ନା ମୁଁ ଏଇ ଏତିକି ମନ ମୁଁ ବିପାସାକୁ ବି ଏଇଟା କହିଥିଲି। ମୁଁ ବି ବିବିସି ବିପାସା ଗୋଟେ ପାଇଥିଲା ଯୋଉ ଆମର ହେଇଥିଲା କଣ ସେ ସେମିନାର ହେଇଥିଲା। ହେଲା ସମସ୍ତେ ଦେଇ ସାରିଲା ପରେ ମୁଁ ତାକୁ ମାନେ ସବୁ ଦେଇନ ଚରଙ୍ଗ ସେ ଯେତେବେଳେ ଦେଇକି ଆଇଲା ତାର ସେମିନାର ଦେଇକି ଆଇଲା ମୁଁ ତାକୁ କହିଥିଲି ଦେଖିବୁ ଏ ଆଉଆଡ ସେଟା କିନ୍ତୁ ସତ ମିଳିବ ଫାଇନାଲ କହିଲା ତୋ ତୁଣ୍ଡସୁତୁଣ୍ଡ ହଉ‌। ମୁଁ ଦେଖିଲି ସିଏ ହିଁ ପାଇଲା ଆଉ ବି
ଥିଲ ତାକୁ ମିଳଥିଲା ଭଲ ବି କହୁଥିଲା।
ହଁ ମୁଁ କିନ୍ତୁ ତାକୁ ଫାଷ୍ଟ ରୁ କହିଛି ମୁଁ କହିଲି ତୁ ହିଁ ପାଇବୁ ବ୍ୟସ୍ତ ତହ ନା ତୁ ବ ମତେ ଭଲ କହିଛି ଇଏ ସିଏ ତାପରେ ଆଉ ମୁଁ ଟିକେ କଣ କହିଲୁ ମୁଁ ଟିକେ ଜଜ୍ କରିଦିଏ ସାଙ୍ଗେ ସାଙ୍ଗେ। ଖରାପ ରେ ନୁହେଁ ମୁଁ ହଁ ଲୋକଙ୍କ ଟିକେ ଭଲ ଗୁଣଟା ଜଜ କରିଦିଏ ତାପରେ ଏ ମତେ ବି ଲାଗୁଛି ତୁ ଟ୍ରାଏ କଲେ ତୋର ହେଇଯିବ ମାନେ ମୁଁ ଯେତିକି ମାନେ ମତେ ଜଦି ଗ୍ୟାସ୍ ଲାଗୁଛି ହେଲା। ବାକି ଟିକେ ବଡା ବଡି କର ତୋର ହେଇଯିବ ଆରାମସେ।
ମୁନିଖିଆ।
ତାପରେ ହଁ ଆଉ ଏଇଆଉ ବିପାସାକୁ ତ ମୁଁ ପ୍ରାୟ ଯୋଉ କଥା କୁହେ ତାର ସବୁ ସତ ହେଇଯାଏ ସିଏ ଆସି ନିଜ କହିବ କଣ ସଙ୍ଗେତ ଯାହା କହୁଥିଲୁ ତା ସେଇଆ ତା ଦେଖିଲା ବେଳକୁ ସେଇଆ ହେଲା ତାପରେ ଗୋଟେ ଗୋଟେ ତା ଭିତରେ ଦେଖ ଖରାପ ଟିକେ କଣ କହି ଦେଇଥିଲି କି ନାଇ ମାନେ ଖରାପ ଜିନିଷ ତା ହତରେ ଯୋଉଟା ହବାକୁ ଯାଉଥିବ କହିବ ନା ନା ତୁ କହନା। ତୁ ଯାହା କହୁଛୁ ସବୁ ସତ ହେଇଯାଉଛି ତୁ ଏଗୁଡା କିଛି କହନା ମୋର ସେମିତି ନ ହଉ। ଯା ହଉ ଛୁଆ ଟି ବହୁତ ଚାକିରି ଖୋଜୁଥିଲା ତାର ତ ହେଇଗଲା ଆଉ। ହଁ ଖୁସିରେ ଅଛି ସେ ଚାକିରୀ ତାର ଇନଟରସିପ ଫିନଟରସିପ କରଛି। ଷ୍ଟାଇପିନ ଦେବେ ତାପରେ ପୋଷ୍ଟିଙ୍ଗ ଯୋଉଠୁ ବାହାରିବ ଯିବ ଆଉ।
ହୁଁ ଭଲ।
ତୁମ ଟିକେ ପଢାପଢି କର ହେଲା।
ହୁଁ ଆମ ଘରେ ତ ସମସ୍ତେ କହୁଛନ୍ତି କିଛି ଗୋଟେ ହେଲାନି। ଏ
ଘରେ ବା ସେ ଘରେ ବା ଅଛନ୍ତି ଖାଲି ମୁ ଡିମୋଟିଭେଟ କରିବା ପାଇଁଉ କିଛି ନାହିଁ। ଥରେ କେବଳ ସେଇଥିପାଇଁ ଅଛନ୍ତି। ଫର ବି ନା ଇଁ ନାଇଁ ମୁଁ କହୁଛି ବା ଘର ଲୋକ ମୋର କେବଳ ଏଇ ଏଇ କଥା ଏଇ ଗୋଟେ ସେଣ୍ଟେନ୍ସ ପାଇବୁ କିଛି କୁଆଡୁ ହେଲାନି କିଛି କରିପାରିଲୁନି କଣ କର କରିବୁ ଏତିକି ଆଉ ଆଉ କିଛି କହିବେନି ବା। ଏଇଆ କହିବେନି କି ହଁ ତୋର ହେଇଯିବ ତୁ ଟିକେ ହଁ ବାସ ସେଇଟା କହିବେନି ହଁ ତୁ ହେଇଯିବ ତୁ ଟେ ପଢାପଢି କର ମନ ଦେଇକି ହବ ଏଥର ହେଲାନି କଣ ଅଛି। ଏଇଟା ଟଠିକ କୁହନ୍ତି। ସେ ସାହସ ପଡନ୍ତତା ନା ତୋର ହେଲାନି କଣ କରିବୁ କଣ ନାଇଁ ଏଇୟଆ ସବୁ କହି ଖାଲି ଡିମୋଟିଭେଟଡ କରାଇବେ ଆଉ କିଛି ନାହିଁ। ହୁଁ। ଆଉ ଆଉ ତ ଡାଡି ମାନେ ତୋ ବାବା?
ଆବା ଯାଇଛନ୍ତି ଡିଉଟି ପ୍ଲାଣ୍ଟ।
ଓ ସେ ପ୍ଲାଣ୍ଟ ଅଛନ୍ତି ସେଇ ରୋଡ ପାଖରେ ପୁରା ଆଉ ନା। ଆରେ ତମ ରୋଡରେ ମାକ୍ସିମମ୍ ତ ପ୍ଲାଣ୍ଟରେ କାମ କରଥିବେ?
ହଁ।
ମୋ ଭାଇ ଦି ଜଣ ତ ସେଇଠି ଯାଇକି ଇଏ କରୁ
ମୁଁ ବାପାଙ୍କୁ ତ ବୁଝିବି ବାା ପ୍ଟରେ ନହେଲେ କିି ଣ ବୁଝେଇଦି ମୁଁ ପଳେଇବି।
ହଁ ବେ ପ୍ଲାଣ୍ଟ ରେ ତୁ ବସିି ବସି ତୋ ପେଟ ବାହାରିଯିବ।
ହଁ।
ଆମ ଗାଁରେ ତ ବହୁତ ପ୍ରାୟ ପିଲା ଆମ ଗାଁ ଯାଉଛନ୍ତି ରୋଡରେ ପ୍ଲାଣ୍ଟ। ମାନେ କଣ ଚାକିରି କରୁଛନ୍ତି? ଡିପ୍ଲୋମା ପରେ କଣ କରନ୍ତି ପା?
ହଁ ଡିପ୍ଲୋମା ବିଟେକ୍ ଫିଟେକ୍ ପରେ ବି କରନ୍ତି।
ମୁଁ ଆଉ ଝିଅ ପିଲାଙ୍କ ପାଇଁ ସେତିକି ଫେସିଲିଟି ନଥାନ୍ତା ନା ମୁଁ ଯାଇକି ଟିକେ